କନ
ଆଜ୍ଞା। ହ୍ୟାଲୋ ଆଜ୍ଞା କଣ କର
ଛାତ ଉପରେ ବୁଲୁଚି। ଆପଣ କଣ କରୁଛନ୍ତି?
ଆଜ୍ଞା ତ ଏଠି ବର୍ଷା ତ ଚାଲି ରହିଛି। ବର୍ଷା ଆରମ୍ଭ ହୋଇଇଗଲାଣି। ତ ଏଠି ବ ଆ ଶୀତ ହଉଛି ତ ଘରେ ବସିଛି। ତ କୁଆଡେ ବି ଯାଇ ହଉନି।
ଆମ ଆଡେ ବି ବହୁତ ଜୋରେ ବର୍ଷା ଚାଲିଛି।
ଆଜ୍ଞା ତ ଆପଣ ଆଜି କଣ ଖାଇଛନ୍ତି ସକାଳେ?
ମୁଁ ଆଜି ଖାଇଛି କ୍ଷୀରକୁୁ ବ୍ରେଡ଼
ଆଜ୍ଞା।
ଆପଣ କଣ ଖାଇଥିଲେ। ଆପଣ କଣ ଖାଇଥିଲେ?
ଆମ ମୁଁ କି ବିସ୍କୁଟ୍ ଖାଇଥିଲି। ଆଉ କିଛି ଖାଇନି। ହଁ ନର୍ମାଲି ମୁଁ ଏତେ ବି ଖାଏନି ସକାଳେ ତ ଗାଧେଇସାରି ଖାଏ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଆପଣଙ୍କୁ କୋଉ କୋଉ ଜାଗା ବୁଲିବାକୁ ଭଲ ଲାଗେ। ତ ଯେମିତିକି ଆପଣ ରଜରେ ଯାଇଥିବେ ବୁଲିବା ପାଇଁ? କୌଣସି ତୀର୍ଥ ସ୍ଥାନ କୁ କିମ୍ବା ସମୁଦ୍ର କୂଳକୁ। ତ କୋଉ କୋଉ ଜାଗା